ହଁ ହଁ କଣ କରୁଥିଲି କି? କିଛି ନାଇଁ ଖାଇ ପିଇ କି ଏମିତି ଟିକେ ବସିଥିଲି ଆଉ ତମେ କଣ କରୁଛ?
ମୁଁ ବି ଖାଇବି ଏମିତି ଶୋଇଛି ଆଉ।
ଆଉ ଆଉ ରଜ ପାଇଁ ସବୁ କଣ ଆରମ୍ଭ ହେଇଗଲାଣି ତମର? କିଣା ସବୁ
ରଜ ପାଇଁ ମୋର ସଇଲାଣି ଅଲେଡି
ହୁଁ, କଣ-କଣ କିଣିଲ ଆଜି?
କାଲି କାଲି ଯାଇଥିଲି ରଜ ପାଇଁ ତିନିହଳ ଡ୍ରେସ୍ ବି କିଣିଛି ଦୁଇରେ ଷ୍ଟେସ୍ନାରୀ ଆପଣ ତ ଜାଣିଥିବେ ଝିଅ ଛୁଆଙ୍କର ତ ରଜ
ହଁ ହଉ।
ଆଉ ବହୁତ ମାନେ ଜାଣିଥିବେ ଯୋଉ ଷ୍ଟେସନାରି ବି ବହୁତ କିଣିଛି, ଡ୍ରେସ୍ କିଣିଛି। ଆଉ ଏମିତି ସବୁ କିଣା କିିଣି ବହୁତ କିଛି ମା କରିକି ଆଣିଛି ଆଉ।
ହୁଁ-ହୁଁ-ହୁଁ, ଡ୍ରେସ୍‌ ତା ହେଲେ ତିନି ହଳ ଏକା ସାଙ୍ଗେ କିଣି ଦେଇଛ ନାଇଁ।
ହଁ ତିନି ହଳ ଡ୍ରେସ କିମଦେଇଛି ପିନ୍ଧା ହବ ଫାଷ୍ଟ ପହିଲି ରଜ ଦିନ ପିନ୍ଧା ହବ ସଂ ସଂକ୍ରାନ୍ତି ଦିନ ଗୋଟେ ପିନ୍ଧା ହବ ଶେଷ ରଜ ଦିନ ଗୋଟେ ପିନ୍ଧା ହବ ଆଉ ନା ଝିଅ ମାନଙ୍କର ତ ରଜ ଜାଣିଥିବ ସେଦିନ ତ ମାନେ କିଛି ମାନେ କାମ ବି ତକ ନାହିଁ। ଖାଲି ନୂଆ ଡ୍ରେସ୍ ପିନ୍ଧିବୁ, ସଜ ହମୁ, ଦୋଳି ଖେଳିମୁ। ସା ଯୋଉ ରଜ ପାନ ଖାଏ ମୁଁ ଆଉ ଲୁୁଡ଼ୁ ଖେଳିମୁଁ ଆଉ ଏମିତି ସବୁ ଖେଳ କରି ମୁଁ ଝିଅ ପିଲା ମାନେ ଜାଣିଥିବେ ଯୋଉ ନାଚ ଗୀତ ତାପରେ ବୁଲିବା କୌଣସି କାମରେତ ମ ନାହିଁ ଲାଗିବନି ଆପଣ ତ ଜାଣିଥିବେ ଝିଅ ପିଲା ମାନଙ୍କର
ଉଁ ହୁଁ ଠିକ୍ କହିଛ ଠିକ୍ କହିଛ ଆଉ ତମ ଗାଁ ରେ କେମିତି ରଜ ମାନେ ପାଳନ କରାଯାଏ? ଦୋଳି ଫୋଳି ବନ୍ଧା ଯାଏ? ଗାଁରେ
ହଁ ହଁ ମ୍ୟାରେ ନାଁ ଆମର-ଆମର ଯୋଉ ଗାଁରେ ଗଛ ନା, ଯୋଉ ବଡ ବଡ ଗଛ ଜାଣି ଦେଖିଛନ୍ତି ନା।
ବର- ବର ଗଛ ବର ଗଛ।
ବର ବରଗଛର ବେଶୀ ମାନେ ଦୋଳି ହେଇପାରେନି। ଯେ ସେ ଯେ ଗାଉଁଲି ତ ଜାଣିଥିବେ ଆପଣ ଆପଣ ମାନେ ଯୋଉ ଯେମିତି ସ୍ପିରିଟ ପାଇଁ ମାନେ ବାରଣ କରିଦିଅନ୍ତି ଝିଅ ପିଲା ନା ସଜବାଜ ହେଇଥାନ୍ତି ଯୋଉ ଭୂତ ପାଇଁ କିନ୍ତୁ ଯୋଉ ହବ କାଚଣ୍ଡା ଗଛ କରେଞ୍ଜ ଗଛ ଯ ଯୋଉ କେଲା ଜାଣିଛନ୍ତି ନା କଲ୍ କେଲା ସେ ଗଛ ଆଉ ବାଉଁଶ ବାଉଁଶରେ ବି ଦୋଳି ହୁଏ ବାଉଁଶ ଦୋଳି ଦେ ଖେଳିଛନ୍ତି ଆପଣ?
ହଁ ହଁ ବାଉଁଶ ଦୋଳି ଖେଳିଛି ମତେ ତ ବହୁତ ଡର ଲାଗେ ସେ ଦୋଳି ରେ ବସିଲେ ଗଛରେ ଯୋଉ ବନ୍ଧା ହେଇଥିବ। ମାନେ ସେମାନେ ଏତେ ଉପରକୁ ଠେଲି ଦିଅନ୍ତି ମୋ ଛାତି କଣ ହେଇଯାଏ। ମୁଁ ଭାବିଛି ସେଇଠି କି ଆସ। ହଁ ଆସ। ମାନେ ଯାଇକି ଆସିଲା ବେଳୁ କୁ ଯୋଉ ମାନେ ଛାତିରେ ଗୋଟେ ଭୟ ସୃଷ୍ଟି ହୁଏ ମୁଁ ସେଥିପାଇଁ ବଶିବାକୁ ଭାରି ଡରେ ଦୋଳିିରେ ପଡିଯିବେ କି ଘରେ ଥିରେ ସେ ମାନେ ଏବେ ଗାଁ ଲୋକ ମାନେ କଣ କରୁଥିଲେ ଚୋର ସେଠି ଠେଲି ଦିଅନ୍ତି। ମତେ ଲାଗୁଚି ଉପରକୁ ପାଳେଇଆଇ, ମତେ ଲାଗୁଚି କିଛି ଲାଗିଛି ଫସିଜିବି। କୁ ଆଉ ରଜରେ କଣ ଖାଇବା ପିଇବା, କଣ ପିଠା ପଣା ସବୁ ଘରେ ହୁଏ?
ପି ପିଠା ଆମର ହବା ପାଇଁ ଯୋଉ ପୋଡ ପିଠା ହୁଏ, ଆରିସା ପିଠା ବି ହୁଏ, ଯୋଉ ଚିତଉ ପିଠା ହୁଏ, ଆଉ ଯୋଉ ଯୋଉ ଗଇଁ ଗଇଁଠା ପିଠା ହୁଏ। ଏମତି ଯୋଉ ଆଉ ଗୋଟେ ପିଠା ନାମ ମନେ ପଡୁନି, ମା କରନ୍ତି ସିଏ ବହୁତ୍ ଟେଷ୍ଟ ଲାଗେ।
ତମେ ମାନେ ଯୋଉ ପୋଡ ପିଠାକୁ କେମିତି କରନ୍ତି?
ଜଉ ହଳଦୀ ହଳଦୀ ପତ୍ର ହଳଦୀ ପତ୍ରରେ ଯୋଉ ପିଠା ହୁଏନି, ସେ ପିଠା ନାଁ ମୋର ମାନେ ପଡୁନି। ସେ ପିଠା ଟା ରଜରେ ବେସୀ ହୁଏ, ଏଣ୍ଡୁରି ପିଠା ଠିକ୍। ଏଣ୍ଡୁରି ପିଠା ରଜରେ କରନ୍ତି।
ତ ହସ୍ତଶିରି ହୁଏ।
ଆଜ୍ଞା?
ଏଣ୍ଡୁରି ପିଠା ଟା, ମୁଁ କହିଲି ଏଣ୍ଡୁରି ପିଠା ଟା ସାଧାରଣତଃ ଅଷ୍ଟମୀରେ ହୁଏ।
ହଁ ସେଟା ସାଧାରଣତଃ ଅଷ୍ଟମୀରେ ହୁଏ, ଯେହେତୁ ପରୁଆ ମାନେ ଯେମିତି ପ୍ରଥମ ସନ୍ତାନ ପାଇଁ। ମାନେ, ନୂଆଁ ଡ୍ରେସ ସେ ପିନ୍ଧନ୍ତି, ତାପରେ ସେ ପିଠା କରିକି ମା ମାନେ ଖାଇବାକୁ ଦିଅନ୍ତି, ଆଉ ଯୋଉ ବନ୍ଦାନ୍ତି ଯୋଉ ଦୀପ ଇଏ ଲଗେଇକି ପ୍ରଥମ ସନ୍ତାନ ଯେହେତୁ। ସେଇମାନଙ୍କ ପାଇଁ ବେସି ଖାସ୍ କରି
ତମର ଏଣ୍ଡୁରି ପିଠା ହୁଏ?
ହଁ ଆମର ଏଣ୍ଡୁରି ପିଠା, ଯେହେତୁ ମୁଁ ପ୍ରଥମ ସନ୍ତାନ ନା ସେଇଥିପାଇଁ ଆମ ଘରେ ହେ ତୁମର ଆଉ ଅଷ୍ଟମୀ ଆସିବା ମାନେ, ମାମୁଁ ଘର ଡ୍ରେସ ଆଉ ବାପା ମାଙ୍କ ପାଖରେ ଗୋଟେ ଡ୍ରେସ।
ନାଁ ନାଁ ମୁଁ ଶୁଣିଛି, ଯେ ଏଣ୍ଡୁରି ପିଠା ସାଧାରଣତଃ ଅଷ୍ଟମୀରେ ହୁଏ। ତମେ କହୁଛ ରଜରେ ବି ତମର ଏଣ୍ଡୁରି ପିଠା ହୁଏ ବୋଲି।
ହଁ, ଆ ରଜରେ ବେଶୀ ପୋଡ ପିଠା ହୁଏ। କିନ୍ତୁ, ଏଣ୍ଡୁରି ପିଠାବି ହୁଏ,। ସେଟା ମାନେ, ଯୋଉ ହଳଦୀ ପତ୍ର ଯୋଉ ହୁଏ ନା ନା ତା ବାସ୍ନା ପାଇଁ ନା ସେଥିପାଇଁ ହିଁ ସେଟା ଯେ ସେଇଟାତ ର ମାନେ ପରୁହା ଅଷ୍ଟମୀରେ ହୁଏ କିନ୍ତୁ ଏ ଯେତେବେଳେ ଚାହିଁଲେ ଇଚ୍ଛା ହେଲା ଖାଇବା ପାଇଁ, ଆମେ ବାସ କରୁ ରଜପତରେ ଖାଉ କିନ୍ତୁ ରଜ ପାଇଁ ପୋଡ ପିଠାଟା ହଉଛି,
ହଁ ମୁଖ୍ୟ ମୁଖ୍ୟ ଆଉ ଗଇଁଠା ପିଠାଟା ତମେ କେମିତି? ଘର ମାନେ କ୍ଷୀରରେ କଣ କରେଇ କନ୍ତିିବା ଜାଣନି କେମିତି କଣ ହବ? ଗଇଁଠା ପିଠା କୁ
ଆପଣ ଜାଣିନାହାନ୍ତି?
ନାଁ ନାଁ ମୁଁ ଖାଇଛି ମୁଁ।
ସେଟାମ ସେ ଟ୍ ଏଇଟା ମା କରନ୍ତି, ମୁଁ ଜାଣିଛି କିନ୍ତୁ ଯେମିତି ଅ କ୍ଷୀର ଆଉ କାଜୁ, କିସମିସ, ଆଉ ଯୋଉ ଗୁଜୁରାତି। ଚିନି, ଏଇ ସବୁରେ ହୁଏ ସୁଜି, ସୁଜି ପ୍ରଥମେ ତାକୁ ଭାଜି ତାକୁ ଘିଅରେ ଗୁଆ ଘିଅରେ ଦେଇ ଭାଜନ୍ତି, ଭାଜିକି ମାନେ ତାକୁ ମୁଁ ଯେତିକି ଜାଣିଛି ମା କରନ୍ତି ନା, ସେଟା ଜନ୍ତି ଦିଅନ୍ତି ତାପରେ ସେଟା ସବୁ ସେଇଟା ଅମୁଲ ଯୋଉ ପାଉଡର ନୁହଁ, ଯୋଉ ଶୁଖିଲା ଅମୁଲ ପାଉଡର ସେଇଟା ମାନେ ପକ୍ ପକେଇ ଦେଇକି ଜନ୍ତତି ଜଣେ ସେଇଟା ଟିକେ ଭଲ ହବ ଯୋଉ ସେଟା ଦେଇକି ମାନେ ଯ ଯନ୍ତଣୀ ଗୋଟେ କରନ୍ତି, ଯନ୍ତଣୀ କରି ଛୋଟ ଛୋଟ ଗୋଲ କରନ୍ତି ତାପରେ ସେଥିରେ ଆଉ ଯୋଉ କାଜୁ କିସମିସ୍ ତାକୁ ଭାଜି, ସେଇଟା ଟିକେ ପକେଇଲେ ଟିକେ ବାସ୍ନା ହବ, ଭଲ ଲାଗିବ ଆଉ ଗୁଜୁରାତି ଛେଚିଦିଅନ୍ତି କାଜୁ କିସ୍ ମିସ ଭାଜି ରଖିଦିଅନ୍ତି,। କ୍ଷୀରଟାକୁ ପ୍ରଥମେ, ଖାଲି କ୍ଷୀର ପାଣି ନୁହଁ ଖାଲି କ୍ଷୀର କୁ ଫୁଟାନ୍ତି, ତାପରେ ଗୁଜୁରାତି ତି ପକାନ୍ତି ତାପରେ ଯୋଉ କହିଲେ ନାହିଁ କାଜୁାଭାଯୁ ତାକୁ ବି ପକାନ୍ତି ପକେଇ ଯୋଉ ସୁଜିର ଯୋଉ ଛୋଟ ଛୋଟ ଗୋଲା କରିଥାନ୍ତି ତାକୁ ବି ପକାନ୍ତି। ତାପରେ ଫୁଟୁଥିବ ନା ଫୁଟୁଥିବ ଆଉ ଆଉ ଗୋଟେ ଜିନିଷ ପଢେ ଯୋଉ ସେଟା ମୋର ମନେ ପଡୁନି ମା କରନ୍ତି ନା?
ହୁଁ। ହଁ ଏମିତିରେ ବି ରଜରେ ତମେ କିଛି କାମ କରୁନଥିବ ରଜରେ ତ ଝିଅ ପିଲାଙ୍କୁ କୌଣସି କାମ କରାନ୍ତିନ୍ତି କି ନା?
କରା ହୁଏନି ଝିଅ ପିଲାମାନେ ଠାକୁର ବି ପୂଜା କରନ୍ତିନି। ପା ତଳେ ବି ପାଦ ଦେଇ ଚାଲନ୍ତିନି ଆଜ୍ଞା।
ହଁ ତିନି ଦିନ ପର୍ଯ୍ୟନ୍ତ ଯାହାହଲେ ବି ତମେ କିଛି କାମ କରୁନଥିବ ଆଉ ହଁ
ନାଇଁ କିଛି କାମ କରେନି। ଯେହେତୁ ମୁଁ ପ୍ରଥମ ସେଥିପାଇଁ ମୋ ମା ହିଁ ମତେ ଟୋଟାଲି କାମ କରିଦିଅନ୍ତିନି ମାନେ। କୌଣସି ମା ହିଁ କହିବେ ବଡ ପିଲାମାନେ ଟୋଟାଲ କାମ କରିବ ନା।
ହୁଁ।
ତାପରେ ଝିଅ ଝିଅ ମାନଙ୍କର ତ ଏଇଟା ହଉଛି ସବୁଠୁ ବଡ ପର୍ବ।
ହଁ ହ।
ରଜ ପର୍ବ।
ଆଉ ହଁ ଆଉ ଅଳ୍ପ ଦିନ ରହିଲା ଆଉ ଆଉ ମେହେନ୍ଦୀ ଫେହେନ୍ଦୀ ସବୁ କିଣିକି ଆଣିଛନ୍ତି କଁ କହିଲେ?
ହଁ ମେହେନ୍ଦୀବି କରେ ଆଜ୍ଞା ଠିକ୍ ଅଛି ମେହେନ୍ଦୀବି କରେ ଅଳତା ପିନ୍ଧେ ମେହେନ୍ଦୀ ଆଣିଚି।
ତା ଝିଅ ମାନେ ଟିକେ ମେହେନ୍ଦେ ମେହେନ୍ଦେ କରିବା ପାଇଁ ରଜ ପୂର୍ବରୁ
ହଁ ହଁ ମେହେନ୍ଦି ମେହେନ୍ଦୀ ଚୁଡ଼ି ଆଉ ଟିକିଲି ଆପଣ ସବୁ ଜାଣିଥିବେ ତାକୁ ସବୁ କିଣିକି ଆଣିଚୁ
ହଁ।
ଏମିତି ସବୁ ଆସିଚି ରଜ
ହୁଁ ମୁଁ କହିଲ ରଜ ଗୋଟେ ମାନେ ମାନେ ପରମ୍ପରା ନୁହେଁ ମୁଁ ଭାବି ଗୋଟେ ମାନେ ଅନ୍ୟ ରାଜ୍ୟ ମାନଙ୍କରେ ଏ କୌଣସିବି ଏମିତି ପରମ୍ପରା ନାହିଁ ଯୋଉଠିକିି ମାସିକ ଧର୍ମକୁ ପୋ ମାନେ ଗୋଟେ ପର୍ବ ଭାବରେ ପାଳନ କରାଯାଏ। ରଜକୁ ଯେମିତିକି ଆମ ଓଡିଶାରେ ମାସିକ ଧର୍ମ ଭାବେ ପାଳନ କରାଯାଏ କଣ ବସୁନ୍ଧରା ଯେମିତି ଯେହେତୁ ମାସିକ ଧର୍ମ ତାଙ୍କର ଆରମ୍ଭ ହୁଏ। ସେଥିପାଇଁ ତିନି ଦିନରେ ସେମାନେ ବିଶ୍ରାମ ନିଅନ୍ତି ଏମିତି ଆଉ କୌଣସି କଣ ପରମ୍ପରା କିମ୍ବା କୌଣସି ରାଜ୍ୟରେ ଏଇଟା ନାହିଁ। ଓଡିଶାରେ ହିଁ ଓଡିଶା ଗୋଟେ ଏକମାତ୍ର ଏମିତି ରାଜ୍ୟ ଗୋଟେ ମାସିକ ଧର୍ମକୁବି ଗୋଟେ ପରମ୍ପରା ଭାବରେ ଆପଣ ପାଳନ କରୁଚନ୍ତି ମୁଁ କହୁଚି।
ହୁଁ।
ତ ଅନ୍ୟ ଲୋକମାନେ ଏ ସବୁ ଜିନିଷକୁ ଲୁଚେଇଲା ବେଳୁ କିନ୍ତୁ ଆମ ଓଡିଶା ଗୋଟେ ଏମିତି ରାଜ୍ୟ ଯୋଉଟାକୁ ସେ ଲୁଚୁଅନି ତାକୁ ପରମ୍ପରା ଆକାରରେ ମାନେ ପାଳନ କରୁଚୁ ତ ସେଇଟା ମୁଁ ହଉଚି ଗୋଟେ ନିଆରା ଆଉ।
ହୁଁ ଯେପର୍ଯ୍ୟନ୍ତ ଭୂମି ମା ତାଙ୍କ ପୂଜା ନହେଇଚି ସେପର୍ଯ୍ୟନ୍ତ ରଜ ତିନି ଦିନ ଟୋଟାଲ ମାନେ କିଛି କାର୍ଯ୍ୟବି ହୁଏନି ଯେମିତି କୃଷକ ମାନେ ବିଲରେ ହଳବି ମଧ୍ୟ କରିପାରିବେନି କୌଣସି ମାଟି ମଧ୍ୟ ତାଡି ମାନେ ତାଡି ମାନେ ଯେମିତି ଖୋଳିବା ମାନେ ହଳ କରିବା
କୌଣସି ମାଟି ଖୋଳି କୌଣସି ଗଛ କିଛିବି କରିହବନି। ଯେପର୍ଯ୍ୟନ୍ତ ଭୂମି ପୂଜା ନସରିଚି। ବସୁମତୀ ସ୍ନାନ ନସରିବ ଭୂମିକୁଜା ସକାଳୁ ଉଠି ପ୍ରଥମେ ଭୂମି ପୂଜା ବସୁମନ୍ତ ସ୍ଥାନ ସଇଲା ହୁଁ।
ହୁଁ।
କଞ୍ଚା କ୍ଷୀରରେ ମାଙ୍କୁ ଆଗେ ପୂଜା କରିସାରିଲା ପରେ ତାପରେ ଯାଇ ଯେକୌଣସିବି କାମ କରାହୁଏ।
ହୁଁ ଆଉ ତମର ପୁଚି ଫୁଚି ଖେଳ ଖେଳକିନା ନାଇଁ? ହଁ ଆମରବି ସେମିତିହିଁ ହୁଏ। ହଁ ମାନେ ରାତିରେ କୁହନ୍ତିଯେ ପୁଚି ଖେଳିବ ନହେଲେ ସେବୁଢା ଘରେ ପାଇବ ବୋଲି ହୁଁ।
ହୁଁ ଆମରବି ପୁଚି ଖେଳୁ।
ହୁଁ ମୋ ଜେଜେମା କୁହନ୍ତିଯେ ହଁ କିଏ ପୁଛି ଜାଣିଚି। ବସିବା ପୁଚିବିି ଗୋଟେ ଅଛି ଯେବସିକି ଖେଳନ୍ତି। ମୋ ମା କୁହନ୍ତି ହଁ ମୋ ଜେଜେମା କୁହନ୍ତି କଣ କୁହନ୍ତି ବେଙ୍ଗ ଜନ୍ମ ପାଇବ ନହେଲେ ଉଁ ହଁ ଆର ଜନ୍ମକୁ ବେଙ୍ଗ ହବ ନହେଲେ ବୁଢା ବର ପାଇବା ଏମିତି କଣ କିଛି କୁହନ୍ତେ ମୋର ମନେ ନାହିଁ ଭଲ କି କିନ୍ତ ଏମିତି କିଛି କୁହନ୍ତୁ ମୁ ଜେଜେମା। ଆଉ କୁହନ୍ତି ରାତିରେ ଦୋଳି ବି ଖେଳନ୍ତିନି ଦୋଳି ଖେଳିଲେ କଣ ଭୀତ ହେଇଯିବ ନା କଣ ଏମିତି ଭୀତ ଆସିବ। ଏମିତି କହୁଛି କହୁଛି ଛୋଟବେଳେଆ ଆଉ ହଁ ତମର ସେପଟେ କିଛି ହ
ନାଇଁ ଆ ଆମଁ ଏପଟେ ଏମିତି କାଇହିଁ କିଛି ବି ଜାଣିନୁନି ଆମେ।
ହୁଁ।
ଜେଜେମା ନା ସେମାନେ ମାନେ ପୁରୁଣା ଲୋକ ନା ସେମାନଙ୍କର ଅଧିକ ଅଭିଜ୍ଞତା କିନ୍ତୁ ମୋ ଜେଜେମାି। ଯେହେତୁ ମରିଯାଇଛ ନା ସେ ସବୁ ବିଷୟରେ ମେ ମତେ କୁହାଯାନି ଯେହେତୁ ମୁଁ ଜାଣିନି ଆପଣୁ ଗୋଟେ ଭଲ କଥା ଆଜି ମତେ ଶିଖେଇ ଦେେଲେ ମୁଁ ନିଶ୍ଚିତ ଏ ରଜରେ ଏମିତି କରିବି।
କଣ କଣ ସେ ଯେତିଛିି ଖେଳିବା।
ନା ଆପଣ ଯୋଉ କହିଲେ ନା ରାତିରେ ଦୋଳି ଖେଳିବନି ଆ
ହଁ ରାତିରେ ଆ ଦୋଳି ଶେଳିବାକୁ କରିଛନ୍ତି ସେ। ସନ୍ଧ୍ୟା ପୂର୍ବରୁ ଖାଇବା ପିଇବା ଆପଣ ସାରି ଦଉଥିବେ।
ହଁ ଆମର ବି ତ ସନ୍ଧ୍ୟା ପୂର୍ବରୁ ଖାଇବା ପିଇବା ସଜା ଯେ ଦଳି ଆମେ ଖେଳିଯାଉ ନା କିଛି କାମ ନଥାଏ ଯେହେତୁ। ଆଉ ଛୁଆ ଆମର କିଛି ଯେହେତୁ କାମ ନଥାଏ ଆମେ କଣ କରମୁ ରାତି ହେଲେ ବି ଆମେ ବାସ ନଚିକି ଯାଇକି ଖେଳୁ। ଏଇଟା ନିଶ୍ଚିତ ମୁଁ ପାାଳିକି ରାତି।
ଠିକ ଅଛି ଆଉ ଆପଣ ମତେ କହିବେ କେମିତି ଆପଣ ଅଯଥା ପାଳନ କଲେ। ରଜ ପର୍ବଟି ସରି ସାରି ମୁଁ ଆପଣଙ୍କ ସହିତ ପୁନଃ ଆଉ କଥା ହେବି ଆଉ।
ଆଜ୍ଞା ମ୍ୟା ଦିଦି ମୁଁ ରଖୁଛି ରଖୁ ଦିଦି ଆଜ୍ଞା। ହୁଁ ହୁଁଁ